ହ୍ୟାଲୋ।
ଆଜ୍ଞା, ଭଉଣୀ ଶୁଭ ଶୁଭରାତ୍ରି।
ଶୁଭରାତ୍ରି, ଆଜ୍ଞା କୁହନ୍ତୁ।
କଣ ଆପଣ ଖାଇ ପିଇ ସାଇଲେଣି?
ମୁଁ ଖାଇକି ଶୋଇଆକୁ ବାହାରୁଲୁଣୁ।
କଣ ଏତିକି ବେଳୁ ଶୋଉଛନ୍ତି, ଫୋନଟା ମୁଁ ଲଗଉଛି ଆପଣ ଜମା ଉଠଉ ନାହାନ୍ତି କିଛି ନାହିଁ।
ଆଜ୍ଞା ଟିକେ ଟାଇମ୍ ଦେଖନ୍ତୁ ଏଗାରଟା ସତଚାଳିଶ ହେଲାଣି କେତେବେଳେ ଶୋଇବୁ କେତେବେଳେ ଉଠିବୁ। ପିଲା ସ୍କୁଲ କେତେବେଳେ ଯିବେ ଟ୍ୟୁସନ କେତେବେଳେ ଯିବେ ଆମେ ‌ଉଁ-ଉଁ-ଉଁ ଶୋଇଲେ ସିନା ଉଁ-ଉଁ-ଉଁ ବେଳାବେଳି‌ ଆମେ ବେଳାବେଳି ଉଠିବୁ।
ଆଜ୍ଞା। ଅଗ ଟିବେଶରେ ସେରୁ ଭଗବଦନ୍ତି ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ, କଣ ସେଆଡ଼ୁ କଣ ଆବାଜ୍ ଆଉଛି କିଏ କଥା ହଉଛନ୍ତି।
ନାଇଁ-ନାଇଁ ଆମ ଗାଡିଟା ଟିକେ ଏଠି ପ୍ରବଳ ବର୍ଷାରେ ଓଦା ହେଇଯାଉଛି ତ ମୁଁ ତାକୁ ଆମ ସାନ ଭାଇକୁ କହୁଥିଲି ଟିକେ ଉଠେଇ ଦବା ପାଇଁ ଉପରକୁ ଆଉ।
ଗାଡି କଣ କାର୍ ନା ବାଇକ୍?
ନାଇଁ ଆମେ ଭାଇ ଆମେ ଗରିବ ଲୋକ ଆଜ୍ଞା ଭଉଣୀ ଆମର ବାଇକ୍ ଭଲ।
ଗରିବ ଲୋକ?
ଆଜ୍ଞା।
ଆଉ କଣ ଆଉ କଣ ଖବର?
ଆଉ କଣ ଖବର କହୁନାହାନ୍ତି, ଆପଣ ଖାଇ ପିଇ ସାଇଲେଣି?
ହଁ ମ ଖାଇସାରିଲୁଣି, ନା ଏଗାରଟା ବେଳକୁ ଏଗାରଟା ବେଳକୁ ଆମର ଆଜି ରୁଟି ଆଉ ସୋୟାବିନ୍ ତରକାରୀ ଆଉ ଭେଣ୍ଡି ଆଳୁ ଭଜା।
ଆଉ ବଢିଆ ଖାଇବା ଖାଇଛନ୍ତି ଆଉ।
ଆମର ସବୁ ଦେଶୀ ଖାଇବା।
ଆଜ୍ଞା।
ତେଲ ମସଲା ଆମେ ଖାଉନ ଆମର ଗ୍ୟାସ ହେଉଛି ତ। ଦେହ ଖରାପ ହେଉଛି ସେଥିପାଇଁ ଆମେ ସବୁ ଘରୋଇ ଖାଦ୍ୟ ଖାଉଛୁ ଆଉ।
ବଢିଆ
ଆଉ ବର୍ଷା କେମିତି କଣ ହଉଛି ସେଆଡେ?
ବର୍ଷା ତ ପ୍ରବଳ ବର୍ଷା ହଉଛି ଏଆଡେ।
ବର୍ଷା ଘଡ଼ଘଡି ଇଆଡ ବି ଜୋର ଆଜି ଦିନମାନ ବର୍ଷା ଉଠିଲା ବେଳୁ। ବାରୁ ବାହାରି ହଉନି।
ଏବେ ବି ବର୍ଷା ହଉଛି ଆଡେ।
ବର୍ଷା ର ଓଦା ହେଇ ପା ଝିଅକୁ ଥଣ୍ଡା ଜ୍ବର ହେଇଯାଇଛି ଆଉ।
ଆପଣଙ୍କ ଦିଅର ସେଠି ଏଇଠ ରହୁଛି ନା ତାଙ୍କର ସେଠି ରୁମ୍ ଅଛି।
ତାଙ୍କର ଗୋଟେ ରୁମ ଅଛି ନା ସେଇଠି ବେଳେ ବେଳେ ଆସି ଖାଆନ୍ତି ବେଳେ ବେଳେ ଶୁ ଗରମ ହଉଥିଲା ତ। ଆମ ଟିକେ ଏସି ଫେସି ଲାଗି ତ ଏଠି ଶଉଥିଲା ଆଉ ବେଶ ରୁମରେ ଶୋଇଛନ୍ତି।
ଆ ତାଙ୍କ ରୁମ ଟା ସେଇଠି ପାଖରେ ବୋଧେ କୋଉଠି ଓପରେ ନା କଣ କହୁଥିଲେ?
ହଁ ଏଇଠି ଓପେରେ ପା ଏଇଠୁ ଗୋଟେ କିଲୋମିଟର ହବ ଆଉ।
ଆଜ୍ଞା ଭଲ
ଆଉ ଆପଣ କଣ ଖାଇଛନ୍ତି?
ଆମର ଏବେ ହେଇଥିଲା ଆମର ଇଟିଲି ଆଉ ମଟର ତରକାରୀ ହେଇଥିଲା ଆଉ।
ଇଟିଲି ଆଉ କଣ ଘୁଗୁନି?
ଆଜ୍ଞା
ଓ ବଢିଆ ଆଜି କଣ ପର୍ବପର୍ବାଣିୀ ଇଟିଲି ଘୁଗୁନି କରିଛନ୍ତି ରାତିରେ?
ଏମିତି ଟିକେ କରିଦେଇଥିଲୁ ଖୁସିରେ ଆଉ।
ଆଉ ଖାଇ କଣ ଶୋଇବାକୁ ଗଲେଣି?
ହଁ ଶୋଇବା ଆଉ ରାତି ହେଇଗଲାଣି ଆଉ ବାରଟା ପାଖାପାଖି ବାଜିବ ଆଉ।
ହଁ ବାରଟା ହେଇଯିବ ଆଉ।
ଆଜ୍ଞା ଏ ସାଡେ ଏବେ ବର୍ଷା ହଉଛି ନା ଛାଡିଗଲାଣି?
ବର୍ଷା ଏବେ ଟିକେ ଛାଡିଚି ପ୍ରବଳ ହଉଥିଲା ସନ୍ଧ୍ୟାବେଳୁ। ଭାଇ ଯାଇଥିଲ ବା ଓଦା ମୁଦା ହେଇକି ଆଇଲେ।
ଇଆଡେ ବି ବର୍ଷା ହଉଛି ପ୍ରବଳ ଭାଇ ଏବେ ଭାଇ କଣ ଭାଇ ଏବେ ଆସିଲେ?
ଏ ଆଇଲେଣି ଏଗାରଟା ବେଳୁ ବର୍ଷା ହଉଥିଲା ତ ଟିକେ ରହିଯାଇଥିଲେ ଅଫିସ ରେ। ଆଉ ବର୍ଷା ଛା ଏମତି ଆଇଲେ ଆଉ ପୁଣି ଆଇିଲ ଯେମିତି ବାଟରେ ଆହୁରି ଜୋର ବର୍ଷା ହେଲା। ଓଦା ହେଇଗଲେ ଆଉ।
କାଇହିଁ ସେ ନେଇନଥିଲେ କି ଆମର ଯୋଉ ବର୍ଷାରୁ ରକ୍ଷା ପାଇବା ପାଇଁ ଯୋଉ ଆମର ପିନ୍ଧନ୍ତି
ରେନକୋଟ୍
ବର୍ଷା ରୋକିବା ପାଇଁ ପାଇଁ ଯୋଉ ଇଏ ତ ରେନିକୋଟ?
ଆଜ୍ଞା।
ନେଇ ନାହାନ୍ତି ଆଜି ତାଙ୍କର ମନେ ନାହିଁ।
ଓହୋ। ଆଜି ବାକିଆ ଦିନରେ ମନେ ରହୁନି ଆଉ କୋଉନୁ ମନେ ରହିବ ଆଜି ତ ମେନ୍ ଦିନ ନା ଆଜି ତ ପ୍ରବଳ ମେଘ ହେଇଛି।
ଏ ଭୁଲି ଯାଇଛନ୍ତି ଆଉ, ନଉନାହାଁନ୍ତି ତ! ହଉ, ମନ ନାହିଁ ପଳେଇ ଯାଇଛନ୍ତି। ଆଉ କହିଲେ ଅଳ୍ପ ବର୍ଷା ହବ, ଏଇଠୁ ପଳେଇ ଆସିବି। ଦେଖିଲା ବେଳକୁ ଜୋର୍ ହେଲା-ଆ।
ହୁଁ।
ସମସ୍ତେ ଘରେ ଶୋଇ ପଇଲେନି?
ହ, ଆମ ଘରେ ସବୁ ଶୋଇ ପଇଲେଣି।
ଆପଣ ଏକୁଟିଆ ଚେଇଁଚନ୍ତି?
ହଁ, ଆମେ ଚେଇଁଚୁ ଆଉ। ଗରିବ ଲୋକ ଆଉ ଏଇ ଦି ପଇସା ଏଇଥିରୁ ହେଲେ ଆମେ ଚଳିବୁ, ମୁଁ ସେଇଥିଲାଗି ଚେଇଁଚି।
କଣ କହିଲେ ଆଉ ଟିକେ କୁହନ୍ତୁ?
ମୁଁ, କହିଲି ମୁଁ ଚେଇଁଚି ଆଉ, ସବୁ ଶୋଇଲେଣି ଆଉ। ଆଉ, ଆପଣ ସବୁ କେତେବେଳେ ସେଠି ଶୋଇବେ ଘରେ? ହ୍ୟାଲୋ।
ହଁ, ଆଉ କିଛି କୁହନ୍ତୁ? ନିଦ ମାଇଲାଣି ଶୋଇବା।
ନିଦ ତ ମାଇଲାଣି ଆଉ। ମାତ୍ର ପାଞ୍ଚ ମିନ୍ଟି ରହିଗଲେ ଟିକେ, ରହିଯାଆନ୍ତୁ। ଏଇଟା ସମାପ୍ତ ହେଇଯିବ କଲ୍ ଟି।
କଲ୍ଟିି କାଇଁ, ମୁଁ ଲଗେଇଲା ଅଳକୁ ଲାଗିଲା ନାହିଁ?
କଲ୍ଟି ଲାଗିଲା ନାହିଁ, ଆପଣଙ୍କର କିଛି ସେଠି ସଂଚାରର ସମସ୍ୟା ରହୁଥୁବ ବୋଧେ, ମତେ ଲାଗୁଛି।
ମୁଁ ଲଗଉଛି ଲାଗୁନାହିଁ। ଆପଣ ଲଗେଇଲା ଅଳୁ ଲାଗିଲା।
କି ଆପଣଙ୍କର ତ୍ରୁଟି ଥିବ କିଛି ଯଦି ଫୋନ୍ ରେ, ତାକୁ ଆମେ କଣ କରିପାରିବୁ?
କିିଛି ତ୍ରୁଟି ନାହିଁ। ବର୍ଷା ହଉଛି, ନେଟୱାର୍କ ରହୁନାହିଁ।
ଆଉ ସେଇଟା ତ ସଞ୍ଚାର, ମୁଁ ବା ସଞ୍ଚାର କହୁଛି ଓଡିଆରେ।
ଆପଣ ବୋଧେ ନିଶ୍ଚୟ ବାହାରେ ଅଛନ୍ତି! ଘର ଭିତରେ ଜମା ଫୋନ୍ ଲାଗିବନି।
ନାଇଁ ବା, ମୁଁ ବାହାରେ ବୁଲୁଛି। ଆମର କଳଘର ଆଗରେ ମୁଁ ଠିଆ ହେଇଛି।
କୋଳ ଘର ଆଗରେ, ବାରିରେ ଆପଣଙ୍କୁ ଡର ଲାଗୁନି?
ନାଇଁ, ଡର ଲାଗୁନି। ମୁଁ ଟର୍ଚ୍ଚ ଧରିଚି, କଳଘର ବଲ୍ ଲାଗି ଚି। ଗୁହାଳେ ବଲ୍ ଲାଗିଚି, ବଲ୍ ସବୁଠି ଲାଗିଚି ତେଣୁ ପୁରା ହାଲୋର କରୁଛି, ତେଣୁ ଅନ୍ଧାର ନାହିଁ, କିଛି ଅସୁବିଧା ନାହିଁ।
ଆହୁରି ଏଇନା କେତେ ରାତିଆଁକେ ଫୋନ୍ କରିବେ ଆଉ?
ନାଇଁ, ଏଇଟା ଆପଣଙ୍କ ସହିତ କଥା ହେଇସାଇଲା ପରେ, ମୋର ତ ଆଉ ଗପିବିନି। ଶୋଇ ପଡିବି, ସକାଳେ ଦେଖିଆ ଯାହା ହବ ଆଉ।
ଆଉ କଣ କୁହନ୍ତୁ?
ଆଜ୍ଞା।
ଆଉ ଛକଆଡ଼େ ଯାଇଥିଲେ, କଣ ସବୁ ଆଇଁଲେ?
ଅ ଯାଇଥିଲି ତ, ସେ ଶାଢୀ ନେଇକି ଆଇଲିି ଆଉ।
ଶାଢ଼ୀ ଚେଞ୍ଜ୍ କରି, ଆଉ ଗୋଟେ ଶାଢ଼ୀ ଆଣିଲେ?
ଦୁଇଟା ଦିଟା ଶାଢୀ ନେଇକି ଆସିଲି ଆଉ। ଗୋଟେ ସାନ ମାଙ୍କର, ଆଉ ଗୋଟେ ସାନ ମାଙ୍କର ଆଉ।
ହଁ, ଦିଟା କଟନ୍ ଶାଢ଼ୀ ସୁତା ଶାଢ଼ୀ ଆଇଁଲେ ବୋଧେ!
ଆଜ୍ଞା।
ଆଉ କିଛି ଖାଇବା ଦିନିଷ ଆଣିନାହାଁନ୍ତି?
ଆଉ ଖାଇବା ଜିନିଷ କଣ ଆଉ ଆଣିବି? ଆଉ ଆଜି ତ ପାଗ ଖରାପ ଆଉ ସବୁ ମାର୍କେଟ ପୁରା, ଆଜି ବଜାର ଫଜାର ବନ୍ଦ।
ଆଜି ବର୍ଷା ପାଇଁ ସବୁ ବନ୍ଦ ବାନ୍ଦ ହେଇଥିବ, ଦୋକାନ ଫୋକାନ।
ଆଜ୍ଞା।
ଟିକେ ନେଟୱାର୍କ ରହୁନି। କଥା ଠିକ୍ ଟିକେ ଟିକେ କଟି ଯାଉଛି, ଶୁଭୁନି।
ନାଇଁ, ମତେ ତ ପୁରା ଶୁଭୁଛି, ପୁରା ସ୍ପଷ୍ଟ। ଆଉ ତ ଆଉ ତିନି ମିନିଟ ରହିଲା ଆଉ ଟିକେ କଥା ହେଇଯାଆନ୍ତୁ ଆଉ। କଷ୍ଟ ଟିକେ କରିଦିଅନ୍ତୁ ମୋ ଲାଗି ଆଉ ସାନ ଭାଇ ଲାଗି ଆଉ।
ଝଟି ତ ଥଣ୍ଡା ତ ସଉନଁ କାନ୍ଦୁଚି ଆଉ।
ଆଜ୍ଞା
ଫୋନ ଦେଖିବ ବୋଲି କହୁଛି ଆଉ।
ହୁଁ ହୁଁ ହ
ହ୍ୟାଲୋ
ଆଜ୍ଞା କୁହନ୍ତୁ।
ଆପଣ ତ କିଛି କହୁନାହାନ୍ତି ମୁଁ କାଲି ସବୁ କହିବି।
କଣ କହିବି ଆଉ ମତେ ବି ବହୁତଯୋର ନିଦ ମାଇଲାଣି।
ନିଦ ମାଇଲାଣି ତ ଯାଉନାହାନ୍ତି ବେ ଶୋଇବେ କାଲି କଥା ହବା।
ଯାହା ହଉ ଗାଢି ବହୁତ ବର୍ଷା ଆପଣ କ୍ଟକରେ କଣ କେମିତି ବର୍ଷା ଉପଭୋଗ କରୁଛନ୍ତି ଟିକେ ଆମକୁ କୁହନ୍ତୁ।
ବର୍ଷା ଉପଭୋଗଙ୍କ ମୁଁ ଏଠି ଆମର ବାଲକୁନି। ବାଲକୁନରେ ଆମେ ଚେୟାର ପକେଇ ବସି ଚା ପିଉଛୁ ବର୍ଷାକୁ ଦେଖିିକି।
ଆଜ୍ଞା।
ସେମିତି ଆମେ ଉପଭୋଗ କରୁଛୁ ଆଉ ଏଠି ସବୁ ଗଛ ଫୁଲ ଗଛ ମୁଁ ଲଗେଇଛି
ହଁ
ବର୍ଷାରେ ସେ ଗଛ ଗଛ ଭାରି ସୁନ୍ଦର ଦେଖାଯାଉଛି।
ଆଜ୍ଞା ହ
ହାଲୋ
ଦେହ ପା ସବୁ ଭଲ ଅଛି ନାଇଁ।
ଦେହ ପା ସବୁ ଅଛି ଭଲ।
ହଁ
ସମ ତ ଦେହ ପା ଠିକ ଠାକ୍ ଅଛି ଖାଇ ପିଇ ସବୁ ଶୋଇଲେଣି ଅଧା ଲୋକ ଶୋଇ ସାଇଲେଣି।
ଓହୋ ଆପଣ ଏବେ କଥା ହେଇସାରିଲେ ଶୋଇପଡିବେ ନା କଣ?
ହଁ ଶୋଇବା ଆଉ କଣ କରିବା ରାତିରେ।
ହଁ କଟକ ସହର ରାତି ରାତି ଅଧିକ ଅଧ ରାତିରେ ଯାଇକି ଲୋକ ସବୁ ଚେଉଥିବେ ଆଉ ଜମା ଏଗାରଟା ବାଜିଛି।
ଏଗାରଟା କଉଠି ବାଜିଛି ମ ଏଗାରଟା ଛପନ ହେଲା ହଁ ବାରଟା ବାଜିବ। ଯିଏ ତ ଯାହାର କାମ ସିଏ ଅଛି ସେ ତାର ଚେହୁଁଛନ୍ତି।
ଆଜ୍ଞା।
ରାତିଦିନ ସହରର ଲୋକ ଯିବା ଆସିବା କରୁଛନ୍ତି। ହ୍ୟାଲୋ
ଆଜ୍ଞା
କିଛି କହୁନାହା ତ ତମେ ଆଉ ମୁଁ ସବୁ କହୁଛି ଆଉ।
ଯା ହଉ ଆପଣ ସାର୍ କଥା ହ ମତେ ବହୁତ ଭଲ ଲାଗିଲା ଭଉଣୀ।
ହଉ ଆଜ୍ଞା ରଖନ୍ତୁ।